ହ୍ୟାଲୋ। ହଁ ହ୍ୟାଲୋ।
ହାଲୋ ଭୟସ ସବୁ ଭୟସ କ୍ଲିଅର ଶୁବୁଛି?
ହଁ ହଁ ମତେ ଠିକ୍ ଶୁଭୁଛି।
ଓହୋ। ଆପଣ ଏବେ କଣ କରୁଛନ୍ତିଛ?
ମୁଁ ଏବେ ଜଷ୍ଟ ଖାଇକି ବସିଛି। ଆଉ ଆପଣ?
ମୁଁ ବି ଏବେ ଜଷ୍ଟ ଭୁବନ ଯାଇଥିଲି ତ ଟିକେ କାମ ଥିଲା ମାର୍କେଟରେ। ତ ସେଇଟା ସାରିକି ଏଇ ନା ଜଷ୍ଟ ଆ- ସିକି ଠିକ୍ ଠାକ୍ ଘରେ ପହଞ୍ଚିଛି ତ ଖାଇଛି ବର୍ଷା ହଉଛି ଠିକ ଟାଇମ ଠିକ ଟାଇମରେ ଆସିଛୁ ହେରି। ବର୍ଷା ଜୋରେ ପକେଇଲା ଗାଁରେ। ଜୋରେ ଏଇନା ସାଙ୍ଗେସାଙ୍ଗେ ଜୋରେ ବର୍ଷା ପକେଇଲା। ଠିକ ଟାଇମରେ ଆମେ ଆସିଲୁ ଭାରି ବୋଲି ନହେଲେ ବର୍ଷରେ ବି ଓଦା ହେଇଯାଇଥାନ୍ତୁ।
ଭଲ ହେଇଛି ପଳେଇ ଆସିଛ ନହେଲେ ନାହିଁକି ଓଦା ହେଇଥାନ୍ତ ଆସିବି ପାରିନଥାନ୍ତ।
ହୁଁ।
ଆଉ ମୁଁ ବି ତ କଲେଜ ଆମର ପିଲାଏ ମାନେ ପରୀକ୍ଷା ହବତ ଯାଇଥିଲୁ। ଟିକେ କାମ ଥିଲା କଲେଜରେ। କଲେଜକୁ ସରିକି ଆସିକି ଘରେ ପହଞ୍ଚିଲୁ କେତେବେଳୁ। ସେ ବର୍ଷା ଫର୍ସା କିଛି ହେଇନଥିଲା। ଆଉ ପାଗ ତ ତମ ଆଡେ ତାହେଲେ ଖରା ବି ହେଇ ସାରିବଣି ନା?
ହଁ ଆମର ବର୍ଷା ପୁରା ଜୋରେ ଜୋରେ ପୁରା ଛେଚୁଛି ବର୍ଷା। ତ ଆପଣଙ୍କ ଆଡେ କେମିତି ପାଗ କେମିତି ଅଛି?
ହଁ ଆମ ଆଡେ ବି ବର୍ଷା ବେଶୀ ଜୋରେ ପକଉନି। ଅଳ୍ପ ଅଳ୍ପ ପକଉଛି। ଆପଣଙ୍କ ଆଡେ ଜୋରେ ପକଉଛି?
ହଁ ଆମ ଆଡେ ଜୋର ପୁରା ନାଦୁଛି କସି।
ଓହୋ। ଆମ ଆଡ଼େ ବେଶୀ ନାହିଁ ଅଳପ ଅଳପ ଉଛି ପୁଣି ପକେଇ ପାରେ ଏବେ ତ ଦିନ ବେଳେ ଯେତିକି ନ ହଉଛି। ଏ ଦି ଦିନି ହେଲା ତ ଯୋଉ ବର୍ଷା ହେଲା ସେ ରାତିରେ ବର୍ଷା ହେଲା ଦିନ ବେଳା ହେଲାନି ହେଲେ କିନ୍ତୁ ଆଜି ଏଇନା ହଉଛି।
ଓହୋ।
ଆପଣଙ୍କର କଣ କଲେଜରେ ସେମିଷ୍ଟାର ଫେମି ଚାଲିଛି କି?
ହଁ ଆମର ଚାଲିଚି ସେମିଷ୍ଟାର ହଉଛି। ସାର୍ ଡ଼କେଇ ଥିଲେ ଫର୍ମ ଫିଲପ ପାଇଁ। ଫର୍ମଫିଲପ କଲେ ପୁଣି ଆମର ଯୋ ଗୋଟେ ଆସିଛି ନୂଆ କାମ ଆସିଛି ତାକୁ ପୁଣି କରିବୁ। ସାର୍ ଦେଇଛନ୍ତି ସେଇଟା ପୁଣି ଏଇନା ବହୁତ କାମ ହବ କଲେଜ ଖୋଲ ବୁ ସାଙ୍ଗମାନେ ସବୁ ଯାଉଛୁ ମିଶିକି ପ୍ରୋଜେକ୍ଟ କରିବୁ। ଆଉ ତମେ କଲେଜ ଫଲେଜ କଣ କେମିତି ଯାଉଛ? ପଢାପଢି କଣ ଚାଲିଛି ତୁମର?
ହଁ ପଢାପଢି ତ ସେମତି ପଢାପଢି ଚାଲିଛି। ତାପରେ ଫର୍ମ ଫିଲପ ଏବେ ବି ଆମର ବି ଏଇବେ ଫର୍ମ ଫିଲପ ଚାଲିଛି। ତାପରେ ଏକ୍ଜ଼ାମ ଚା ଫୋର୍ଥ ସେମିଷ୍ଟାର ହେଇନି ଫୋର୍ଥ ସେମିଷ୍ଟାର ହବ ଆଉ।
ହ ହଁ। ତମର ସେମିଷ୍ଟାର ତାହେଲେ ହଉଛି ନା କଲେଜ ଯାଉଛ?
ହଁ କଲେଜ ଯାଉ ସବୁବେଳେ ରେଗୁଲାର ଯାଉନୁ ରେଗୁଲାର ଯାଉନୁ କେବଳ ଡିସଷ୍ଟାନ୍ସ ରହିକି ଏକଜାମ୍ ଦଉଚୁ ଆଉ। କେବଳ ଏକଜାମ୍ କୁ ଏକଜାମ ନହେଲେ ପ୍ରାକ୍ଟିକାଲ ନହେଲେ ଫର୍ମ ଫିଲପ ଏମିତି ଏମିତି ଯାଉଛୁ ଆଉ। ସବୁବେଳେ ତ ରେଗୁଲାର ଯାଇପାରୁନୁ। ଡିସଟାନ୍ସ ରେ ଏକ୍ଜାମ ସେମତି ଦଉଛୁ ଆଉ ଏ ସବୁ ସବୁବେଳେ ଏଗ୍ଜାମ ଏ ଯୋଉ କଲେଜ ଯିବାଟା ବି ଟିକେ ହଉନି। କାମ ଏତେ ଟିକେ ପଡି ଯାଉଚି ପୁଣି ଟିକେ ଅଲଗା ବି କାମ ରହୁଚି ତ ସେଥିପାଇଁ ବି ଯାଇପାରୁନୁ ଆଉ।
ଆଉ ସମୟରେ ଭୋଜି ଭୋଜି କରିବା ପାଇଁ କଣ ଯା ତା ଭଲ ଜାଗା ଫାଗା ଜଙ୍ଗଲ ଫଙ୍ଗଲ ଅଛି ସେମିତି କିଛି ଭୋଜି ଫୋଜି କରିବା ପାଇଁ?
ହଁ ଆମ ଗାଁ ପାଖେରେ, ଗାଁ ପାଖରେ ନୁହେଁ ତ ସେ ସା ଯୋ ପୁରା ଗାଁ ରେ ବି ହବ ଗାଁ ଗାଁ ରେ ଏ ଯୋଉ ଲାଷ୍ଟ ଆଡକୁ ଜ ଟିକେ ଜଙ୍ଗଲ ଆଡ଼ୁକୁ ଟିକେ ଦୂର ଆଡୁକୁ ଗୋଟେ ଜଣେ ଠାକୁରାଣୀ ଅଛନ୍ତି ମା ଜଣେ ଠାକୁରାଣୀ ଅଛନ୍ତି ସେଠି ମାନେ ସେ ଉଭା ହେଇଚନ୍ତି। ମାନେ ସେ ଉଭା ହେଇଚନ୍ତି। ସେ ସେଠି ପୂଜା ପାଉଥିଲେ ସେଇଠି ତ ଚାରିପଟେ ମାନେ ପୁରା ଜଙ୍ଗଲ ଜଙ୍ଗଲ ତ ସାଇଡରେ ଭଲ ମାନେ ଜଙ୍ଗଲ ଅଛି। ସାଇଡ ରେ ପିକନିକ୍ ସ୍ପଟ୍ ଫଟ ଅଛି ଭୋଜି ଭୁଜା କରିବା ପାଇଁ ସେଠ ବି ପାଣିର ବି ସୁବିଧା ଅଛି। ଆଉ ଛାଇର ବି ସୁବିଧା ଅଛି। ଜଙ୍ଗଲ ଏରା ଜଙ୍ଗଲ ଟା ତ ଯା ଛାଇ ପୁରା ଥଣ୍ଡା ପବନ ବି। ଆଉ ପାଠ ପାଠ ପାଇଁ ବି ହଁ ପୂଜା ବି କରୁଚନ୍ତି। ତାପରେ କାଠ ପାଇଁ ବି ସୁବିଧା ଅଛି ସେପଟେ ଆଉ ଛାଇ ବିି ପାଣିର ବି ଅସୁବିଧା ନାହିଁ। ତ ସେଇଥିାଇ ଭୋଜି କରିବା ପାଇଁ ଭଲ ଭଲ ମାନେ ପିକନିକ୍ ସ୍ପଟ୍ ଟା ସ୍ପଟ୍ ଭଳିଆ ହେଇଚି ଆଉ।
ସେ କେମିତି କଣ ଅଛି ପାଣି ଫାଣି ନେଇକି ଏଠୁ ଯାଉନ?
ନାଇଁ ନାଇଁ ପାଣି ସେଠି ନିଆଯାଇଏନି ସେଠି ଅଛି ଗୋଟେ କୂଅ ବି ଗୋଟେ ନୁହଁ ଦିଟା କୂଅ ଅଛି।
ଆଉ ଗୋଟେ ଛୋଟ ପୋଖରୀ ଟାଇପ ର ଗାଡିଆ ଟାଇପ ର ଅଛି ସେଠରେ ମାନେ ଯୋଉ ଯେମିତି ବାସନ ମଜା ମଜି କାମ ସେଇଥିରେ ହୋଇଯାଏ। ଆଉ ପାଣି ପିଇଆ ପିଆ କାମ ପ ପାଇଁ କାମ ସେଇଠି କୁଅରୁ ନିଆଁ ନୁଇଁ ହେଇଯାଏ। ଆଉ ସେଇଥିପାଇଁ ଆମ ଆଉ ସେ କୂଅ ରୁ ପାଣି ନିଆଯାଏନି ଘରୁ ପାଣିିବାକୁ ପଡେ କାରଣ ସେଇଠି ତ ପାଣି ଭଲ ଭଲ ପାଣି ବି କାରଣ ସଂକ୍ରାନ୍ତି ସଂକ୍ରାନ୍ତି ପୂଜା ବି ସେଇଠି ହୁଏ। ସେଇ ପାଣିରେ ବି ଲୋକ ସଂକ୍ରାନ୍ତି ପୂଜା ହେଲେ। ଭୋଜି ବି ହୁଏ ସଂକ୍ରାନ୍ତି ସଂକ୍ରାନ୍ତି ସେଇଠି ସେ ଠାକୁରାଣୀଙ୍କ କତିରେ। ଆଉ ତାପରେ ସେଇ ଠାକୁରାଣୀ ସେଇ ପାଣିରେ ବି ଭୋଜି ବି ରନ୍ଧାଯାଏ। ଭୋଜି ରନ୍ଧାଯାଏ ଯେହେତୁ ସେଇଥିପାଇଁ ବି ଏ ଭୋଜି ବି ଛୁଆମାନେ ବି ଏଠି ଯଠି କରନ୍ତି
ସେ ଆଉ ଘରକୁ ପାଣି ନିଅନ୍ତିନି ସେଇଠୁ ବି ପାଣି ନେଇଯାଆନ୍ତି ଭୋଜି ଭୋଜା ବି କରନ୍ତି।
ସଂକ୍ରାନ୍ତି କି ହଁ ଯୋଉ ପୂଜା ହୁଏ ତମେ ବି ଯାଅ?
ହଁ ହଁ ହଁ ଯାଉ ସବୁବେଳେ ଯାଉ ଆଉ ଗୋଟେ ମଧ୍ୟରେ ସବୁପାଳି ତ ଯାଇପାରିବୁନି ଗୋଟେ ଗୋଟେ ପାଳି ଯାଇପାରୁନି କି ସବୁ ପାଳି ତ ଯିବାକୁ ସବୁବେଳେ ତମେ ସବୁବେଳେ ଯାଉ ଆଉ ସବୁବେଳେ ଭୋଜିଭୁଜା ବି ହୁଏ। ବହୁତ ଲୋକ ଲୋକ ବହୁତ ଆଡେ ବି ବହୁତ ଲୋକ ବି ଆସନ୍ତି ସେଠିକି ଆଉ ଭୋଜ ବହୁତ ବି ପ୍ରସାଦ ପାଇବା ପାଇଁ ବି ଲୋକ ଆସନ୍ତି। ଆଉ ଆମେ ଭୋଗରାଗ ଯାହା ନିଜେ ନିଜେ ଘରୁ ନେଇକି ଯାଆନ୍ତି ଆଉ ଦିନେ ଥିବ ସଂକ୍ରାନ୍ତି ସମସ୍ତଙ୍କ ଘର ଘର ପାଖରୁ ଯେତିକି ବି ସମସ୍ତଙ୍କର ଯେ ସେତିକି କର୍ତ୍ତବ୍ୟ ଯେତିକି ତାହା ଯାହା ଖୁସିର ଯେ ଯେତିକି ଖୁସି ହେଇପାରିବେ ତାଙ୍କୁ ସେତିକି ବି ମାନେ ପଇସା ସିଏ ସେତିକି ବି ଦିଅନ୍ତି। ଯାହା ତମ ପାଖରେ ଯଦି ଦଶ ଟଙ୍କା ବି ଅଛି ସେତିକି ବି ତମେ ଯଦି ପଇସା
ଯେତିକି ଦେଲେ ହଁ ଠାକୁର ଙ୍କୁ ଯେତିକି ମାନିବ ଆ ତମେ ଯଦି କହୁଛ ହଁ ଯେଦି କହୁଛ ମାନେ ସେଟା ଗାଁରୁ ଟିକେ ମାନେ ଦୂର ଜଙ୍ଗଲ ସେପଟେ ତାହେଲେ ତ ଯିବା ଆସିବା କେମତି ସୁବିଧା ଅଛି ମାନେ ଚାଲିକ୍ କି ଯାଉଚ ମାଆଙ୍କ ପାଖକୁ ନା କଣ କେମିତି ଯାଅ?
ସୁବିଧା ସୁବିଧା ବି ଅଛି ତାପରେ ଗାଡ଼ିରେ ଯିବା ବି ସୁବିଧା ବି ଅଛି। ଅ ଗାଡ଼ିରେ ଯିବାର ସୁବିଧା ଟା ଅଛି କିନ୍ତୁ ଅଧିକ ଲୋକ ଗଲେ ଗାଡ଼ିରେ ତ ଯାଇ ହବନି ଚାଲିକି ଯିବାକୁ ତ ପଡ଼ିବ ଚାଲିକି ଯିବାକୁ ପଡ଼ିବ କିନ୍ତୁ ବହୁତ ବାଟ ଟିକେ ହେଇଯାଉଛି। ଚାଲିକି ଗଲା ବେଳକୁ ଯାହା ହେଲେ ଖରା ଦିନ ତ ଚାଲିପାରିବା ବହୁତ ମାନେ ଟିକେ କଷ୍ଟ ଲାଗିବ କାହିଁକିନା ଏତେ ବାଟ ଚାଲିକି ଗଲାବେଳକୁ ପୂଜା ସାରିକି ପୁଣି ଆସିଲା ବେଳକୁ ଖରା ତ ହେଇଯାଇଥିବ। ଆ ସେଇଥିପାଇଁ ତ ଗାଧେଇକି ଆସିଲା ବେଳକୁ ଏତେ ଟ ପ୍ରୋବ୍ଲେମ ହବ ନହେଲେ କିନ୍ତୁ ମାନେ ସ୍ପଟ ମାନେ ଠିକ୍ ଠାକ୍ ଜଙ୍ଗଲ ମଝିରେ ପୁରା ଜାଗା। ଆଉ ମନ୍ଦିର ବି ଠିକ୍ ଠାକ୍ ବା ଭଲ ଜାଗାରେ କୂଅ। ଆଉ କିଛି ବି ମାନେ ପୁରା ଚାରିିକରେ ମାନେ ଗୋଟେ ବଡ଼ ବର ଗଛଟେ ତା ଚାରି ମାନେ ମଝିରେ ମନ୍ଦିର ଅଛନ୍ତି ମା ଅଛନ୍ତି। ପୁରା ସୁନ୍ଦର
ସାର ତ ହେଠି ମାନେ ଜଙ୍ଗ୍ ହଁ କହୁଥିଲେ ଜଙ୍ଗଲ ଫଙ୍ଗଲ ଅଛି। ଏଇ ଜଙ୍ଗଲରେ ତ ତାହେଲେ କଣ ମାନେ ଜୀବଜନ୍ତୁ ହେରିକା ଥିବେ ବଡ଼ ଜଙ୍ଗଲ ହେଇ
ହଁ ବଡ଼ ଜଙ୍ଗଲ ବେଶୀ ଏତେ ବଡ଼ ଜଙ୍ଗଲ ନୁହଁ ମାନେ ଛୋଟ ଜଙ୍ଗଲ ତା ବୋଲି ଅଛନ୍ତି ଭାଲୁ ଫାଲୁ ଅଛନ୍ତି କିନ୍ତୁ ଦିନ ଟାଇମରେ ବାହାରନ୍ତିନି ରାତିରେ ବାହାର ନ୍ତି ଆଉ ଦିନ ଟାଇମ୍ ରେ ବାହାରନ୍ତିନି କାହିଁକିନା ସେଟା ଗହଳ ମାନେ ଲୋକ ଯୋଉଠି ସେଠି ତ ପଶୁ ପଶୁ ର ମାନେ ପଶୁପକ୍ଷୀ ରହେବେନି। ପକ୍ଷୀ ତ ରହିବେ କିନ୍ତୁ ପଶୁ ମାନେ ଜୀବଜନ୍ତୁ ତ ରହିବେନି।
ସେଇଥିପାଇଁ ସେଠିକି ଏତେ ଯାଆନ୍ତିନି। ମାନେ ଲୋକ ମାନେ ସଂକ୍ରାନ୍ତି ସଂକ୍ରାନ୍ତି ତ ଯାଆନ୍ତି କିନ୍ତୁ ଏଇ ନ ମାଲ୍ ଟାଇମ୍ ରେ ଏତେ ଯାନ୍ତିନି ନର୍ମାଲ ଟାଇମ୍ ଯାଉଥିବେ ଜୀବଜନ୍ତୁ କିନ୍ତୁ ରାତିା ଟାଇମ୍ ରେ ଦିନ ଟାଇମ୍ ରେ ଯାଉନଥିବେ।
ଯୋଉ ରଜ ହଁ ଯୋଉ ରଜ ସଂକ୍ରାନ୍ତି ଏବେ ଗଲା ରଜ ସଂକ୍ରାନ୍ତିରେ ତ ହେଠି ଭଲ ଭାବରେ ହେଇଥିବ ବହୁ
ହଁ ଭଲ ଭାବରେ ହେଇଥିବା ଭୋଜି ହୁଁ ହୁଁ ରଜ ସଂକ୍ରାନ୍ତିରେ ହଁ ଯାଇଥିଲୁ ଭଲ ଭାବରେ ବି ହେଇ
ପୂଜା ହେଇଥିଲା।
ହଁ ସକାଳୁ ଆମେ ଯାଇଥିଲୁ ମାନେ ସକାଳୁ ଗାଧୋଇ ଗୁଧା ହେଇକି ଆମେ ଯାଉ ଭୋଗରାଗ ଯାହାର ଯାହା କ ତେବେ ସେ ଯେମିତି ଯେତିକି ଭୋଗରାଗ ଯିଏ ପାଇବା ସେତିକି ଭୋଗରାଗ ନେଇକି ଯାଁ ଯିବୁ ସେଇଠି ପୂଜା ହବ ସେଠି ପୂଜା ଦେଖିବୁ ତାପରେ ସେଠି ଠାକୁରଙ୍କ ପାଣିରେ ଗାଧେଇ ଦିଅନ୍ତି ସେ ଠାକୁରଙ୍କ ପାଣି ରେ ଗାଧେଇବୁ ଗାଧେଇକି ତାପରେ ସେ ଭୋଜି ହେଇଥିଲା ଭୋଜି ହେଇକି ଖାଇକି ଖାଏ ସେଠି ଭୋଜି ଠାକୁରଙ୍କ ପ୍ରସାଦ ପାଇଲୁ ପ୍ରସାଦ ପାଇକି ସେଇଠୁ ଟିକେ ମାନେ ଠାକୁରଙ୍କ ବସକତ୍ ରେ ବସିଲୁ। ସବୁ ହଁ ସାଙ୍ଗ ଛୁଆ ଆମ ସାଙ୍ଗ ଏ ତ ସମସ୍ତେ ଯାଇଥିଲେ ସେଇଠୁ ସାଙ୍ଗ ସାଙ୍ଗ ବସିକି କଥାବାର୍ତ୍ତା ହେଲୁ ତାପରେ ଯାଇଁକି ଆସିଲୁ ଆଉ। ଟିକେ ଉଁ ଭଲ ସେଇଟା ଜାଗା ଟା ଯେନ୍ତି ଭଲ ସେଇଥ ପାଇଁ କଥା ହବା ପାଇଁକା ମାନେ ଉଁ ବ ସିବା ପାଇଁ ଭଲ ଟିକେ ଲାଗେ ସେଇଥି ପାଇଁକି ସାଙ୍ଗ ହେଇକା ସମସ୍ତେ ହିନ୍ତି ବସଚୁ ଆଉ।
ଆଉ ତମ ଗାଁ ରେ ଆଉ କଣ ସବୁ ତମ ଗାଁ ରେ କଣ ସବୁ ଠାକୁର ମାନେ ସବୁ ଠାକୁର ଠାକୁରାଣୀ ମାନେ କଣ ସବୁ ଅଛନ୍ତି? ପୂଜା ସବୁ ପାଉଚନ୍ତି?
ହଁ ହଁ ଶିବ ଠାକୁର ଅ ଶିବ ମନ୍ଦିର ଏବେ ଏ ଏ ତିନ ଚାରି ବର୍ଷ ହେଲା ତିନ ଚାରି ପାଞ୍ଚ ବର୍ଷ ହେଲା ପାଞ୍ଚ ବର୍ଷ ମେବି ଖଣ୍ଡେ ହେଇଥିବ ଶିବ ମନ୍ଦିର ନ୍ୟୁ ମ ଶିବ ମନ୍ଦିର ହଁ ପଚିଷ୍ଟା ହେଇଥିଲେ ଏବେ ଏ ଏ ମ୍ ସେ ପୂଜା ବି ହଉଚନ୍ତି ଏବେ।
ତାହାଲେ କେମତି କଣ ପ୍ରତିଷ୍ଠା ବେଳେ ତ ଭଲ କି ମାନେ ଭୋଜି ଭୋଜି ସବୁ କରିକି ବହୁତ ଭଲସେ କରଥିବେ?
ହଁ ପଚିଷ୍ଟା ବେଳେ ଏ ଏ କରିଥିଲେ ମାନେ ମାନେ ତିନ ଦିନି ପୁରା ପଚିଶ ଟା କରଥିଲେ ତିନ ଦିନି ତିନି ଦିନ ତିନି ରାତି ପୁରା ପ୍ରତିଷ୍ଠା ହେଇଥିଲେ ହେଲା। ତୁ ପୁରା ଦ ଏନି ଟାଇମ ଭୋଜି ପୁରା ହବ ତାପରେ ଭଲ ଦୋକାନ ଫୋକାନ ପଡ଼ିଥିଲା ହଁ ସମସ୍ତେ। ସମସ୍ତେ ଖାଇବେ ଦୋକାନ ଫୋକାନ ବହୁତୁ ପଡ଼ିଥିଲା। ଘରେ ରୋଷେଇ ବି ହେଇନଥିଲା ଆଉ ଉଁ ଉଁ ମ୍ ମାନେ କାହା ଘରେ ବି ଚୁଲି ଜଳିବନି ବୋଲି ସମସ୍ତଙ୍କୁ ମନା କରାଯାଇଥିଲା। ସେଇଠି ରୋଷେଇ ସମସ୍ତେ ହବ ସେଇ ରୋଷେଇ ଜିନଷ ହୁଁ ସେଇଠି ସମସ୍ତେ ଖାଇବେ। ସେଠି ଖାଇବେ ତାପରେ ଘରେ ରୋଷେଇ ହବନି ବୋଲି ମନା କରାଯାଇଥିଲା ସମସ୍ତଙ୍କ ପାଇଁ ମାନେ ସ୍ତ୍ରୀ ଲୋକ ମାନେ କଳସ ବୁଡ଼େଇଥିଲେ ସେ କେ ଶହେ ଆଠେ କି ଅଧି ଧିକ ହବ ମାନେ ଶହେ ଆଠେ କେବଳ କୁହାଯାଇଥିଲା କିନ୍ତୁ ତାଠୁ ଅଧିକ ଶ ଶହେ ଆଠେ କଳସ ବୁଡ଼ା ଯାଇଥିଲା ସ୍ତ୍ରୀ ଲୋକ ବି କଳସ ବୁଡେଇଥିଲେ ପୁ ଏ ଯୋଉ ପୁଅ ପିଲା ବି କଳସ ବୁଡ଼େଇଥିଲେ। ବୁଡେଇଥିଲେ ଉଁ ସେମାନେ କଳସ ବୁଡ଼େଇକି ଆସିକି ସ୍ତ୍ରୀ ଲୋକ ମାନେ ବି କଳସ ବୁଡ଼େଇକି ସମସ୍ତଙ୍କଠୁ ହ୍ୱାଇଟ୍ କଲରର ଆଉ ରେଡ଼ କଲରର ଲୁଗା ସାଙ୍ଗ ସମସ୍ତେ ପିନ୍ଧିଥିଲେ। ପିନ୍ଧିଥିଲେ ସମସ୍ତେ ଏକା ଲୁଗା ପିନ୍ଧିକି ଗୋଟେ ଅଲଗା ଯେନ୍ତି ହଉ ଭଲ ଦେଖାଯିବ ସେମ୍ ସମସ୍ତେ ବଢ଼ିଆ ଦେଖା ଯାଉଥିଲେ। ତାପରେ କଳସ ବୁଡ଼େଇକି ଆଣିକି ତାପରେ ସେଇ ଦିନଠୁ ପୂଜା ଆରମ୍ଭ ହୁଏ। ତିିନ ଦିନି ପର୍ଯ୍ୟନ୍ତ ଯଜ୍ଞ ହୋମ ସବୁ ଏମତି ସବୁ ପ୍ରକାର ର ହୁଏ ତାପରେ ଭୋଜି ତିନି ଦିନ ପର୍ଯ୍ୟନ୍ତ ଘରେ ତିିନି ଦିନ ପର୍ଯ୍ୟନ୍ତ ଘରେ ରୋଷେଇ କାହାର ହୁଏନି କାହାର ଚୁଲି ଜଳା ଯାଏନି। ସମସ୍ତେ ଯାଇଁକି ଯାହା ହଉ ଯେତବଳେ ଭୋକ ଲାଗିବ ଏନି ଟାଇମ୍ ସବୁବେଳେ ସେଠି ଭୋଜି ଦିଆଯାଉଥିଲା।
ଅ ହଁ ଆମ ଗାଁ ରେ ବି ସେମତି ହୁଏ ଭୋଜି ଫୋଜି ସବୁ ହୁଏ। ସଂକ୍ରାନ୍ତି ରେ ରଜ ସଂକ୍ରାନ୍ତି ରେ ବି ଆମର ସବୁ ତାରିଣୀ ଇ ଇ ଠାକୁରଙ୍କ ପାଖରେ ଭୋଜି ଫୋଜି ସବୁ ହେଇଥିଲା। ଚାନ୍ଦା ଲୋକମାନେ ଆଦାୟ କରନ୍ତି।
ହଉ ଟିକେ ମୁଁ ଆପଣଙ୍କୁ ପଛରେ କଲ୍ କରୁଚି?
ହଉ ହଉ ଠିକ ଅଛି।